ହାଲୋ। ହଉ କ ଏ ସେତେବେଳ କାଇଁ କାଟିଦେଲୁ ଫୋନ?
ଦ ନାଇଁ ମୁଁ କହିଲି ପା ଦଶ ମିନିଟ ହେଇଗଲା ସେଇ ପାଇଁ କାଟୁଛି।
ଆଚଛା ଆଚ୍ଛା।
ଦଶ ମିନିଟ କେତେ ସେକେଣ୍ଡ ହେଇଯାଇଥିଲା ବୋଲି ମୁଁ କାଟିଦେଲିି ମୁ କହିଲି ଦଶ ମିନିଟରୁ ଅଧିକ କଥା କହୀ ସେଟା ତ ପୁଣି ହବନି ନା ମିଳିବନି କିଛି ଲାଭ ନାହିଁ।
ହ ଆଉ କଣ ଖବର କହ? ତାପରେ?
ଆମର ଏଇ ସାଇଡ ଘର ଭାଉଜ ସେ ଫୋନ କରିଥିଲେ ଲାଇନ ଟା ବି ନଥିଲା କଟି ଯାଇଥିଲା ସେଇ ମାନେ ସେ ଜାଣି ପାରୁ ନାହାନ୍ତି ତ ସେଇ ପାଇଁ ଫୋନ କରିଥିଲେ ମୁଁ କହିଲି ହଉ ସେ ମୁଁ କହିଲି ତାଙ୍କର ଫୋନ ଟା ୱେଟିଙ୍ଗ ଆସୁଚି ହଁ କଥା ହେଇଯାଏ। ତାପରେ ମମି କହିଲେ ଖାଇଦେ ଏକା ସାଙ୍ଗରେ ତାପରେ ଏକାଥରେ କଥା ହବୁ ବସିକିନା। ମୁ କହିଲି ହଁ ସେଟା ବି ଠିକ କଥା ଯିବି ଯିବି। କହୁଚି।
ଅ ହଁ ହଁ ଲାଇନ ପଳେଇ ଆଇଲା?
ହଁ ଲାଇନ ଆସିଯାଇଛି। ହୁଁ ଏ ପାଞ୍ଚ ମିନିଟ ହବ ଆସିଲା। ଆଉ କଣ କହିବି ଏଇ କଥା ଆଉ।
ଓ ହୋ। ସେସ୍ ତା ଆଡୁ ଆଗେ ଫାଷ୍ଟ ମେସେଜ କରଚି ତାହାଲେ ନେଇ କଲୁ।
ହଁ ତମେମାନେ କେତେବେଳେ କଥା ହେଇଥିଲ କି ତାଙ୍କ ସହିତ?
ମୁଁ କଥା ହେଲି ପାଖାପାଖି ସାଢ଼େ ଏଗାରଟା ବାରଟା ବଳକୁ ବାରଟା ପରେେ ବୋଧେ।
ଓୋ ସେ ମତେ ଗୋଟେ ବେଳକୁ ମେସେଜ କରୁଚନ୍ତି ଆଉ।
ହୁଁ ହୁଁ। ତୁ କହିଲି ବି ସେ କଥା କି ତୁ ଏବେ କଥା ହୋନା ତୁ ଯାଇକି ତା ଏତ କଥା ହଉ କି ତାଙ୍କୁ କୁଆଡେ ବା ରୁଟି ନେଇକି ଯା ଆ ବୁଲି ବାଲି ସାରିଲା ପରେ ତମେ କଥା ହବ। ତାପରେ ଯିବା କଥା ଶନିବାର ତାକୁ ନବୁନି ଘରକୁ ଆଉ ରବିବାର ତ କଣ ଦେଢଶୁର ଥାଆନ୍ତି ବୋଲି କଣ ଯାଆନ୍ତିନ ନା କଣ ଏମିତି ଅଛି। ତ ସୋମବାର ଦିନ ତାକୁ ନବୁ କହିଲା ହଉ ଭାଇ ମୁଁ ଗଲେ ଫୋନ ମାରିବି ମୁ କହିଲି ପହଞ୍ଚିଲେ ତାରେ ମୋତେ ଫୋନ କରିବୁ କଥା ହେବା ନହେଲେ ଆଉ। ତାପରେ ଏଇ କଥା ତ। ତାପରେ ମୁଁ ହଠାତ ଶୁଣିଲି ଭାଗ୍ୟ କହିଲା କି ଆଉ ଏମତି ଏମିତି କଥା। ଏଇଆା ହେଇଛି।
ମୁଁ ନା ଏଇ ସବୁ ଏଇ ସବୁ ଜିନିଷ ପାଇଁ ମୁଁ ତାଙ୍କ ବ ନା ବେଶୀ ଫୋନ କରୁଛି ନା ମେସେଜ କରୁଛି ମୁଁ କିଛି ବି କରୁନି ମୁଁ ମୋ ସାଇଲେଣ୍ଟ ରହିଚି ସି ତାଙ୍କର ଯେତିକି ପଚାରିବା କଥା ଆମେ ଫୋନ ତ କରୁନାହାନ୍ତି। ମେସେଜ କରୁଛନ୍ତି ହେଲା ଯେତିକି ଯାହା ଯାହା କଥା କହିବା କଥା ସେ କହୁଛନ୍ତି ଯାକି କି ଉମ
ସେତିକି ହିଁ ମୁଁ ରିପ୍ଲାଏ ଦିଏ ଠିକ ଅଛି ତ ହଁ ଆଉ ସେଇ ଭିତରେ ଏତେ କେତେ କିଏ ଟାଇପ୍ କରିବ ନହେଲେ ମୁଁ ଭଏସ ନୋଟ। ପଠେଇ ଦିଏ ଠିକ ଅଛି।
ମାନେ କହିଦଉ
ହଁ ଭଏସ ନୋଟ୍ ପଠେଇକି କହିଲେ ଠିକ ଅଛି କେତେ ଜଣେ ମେସେଜ ଟାଇପ୍ କରିବ ନାାଇଁ ଯୋଉ ଝଗଡା।
ସି ମେସେଜରେ ପଚାର ଯିବ ଯେ ତୁ ମେସେଜର ବୟସ। ନୋଟ କରି କାଇଁ ପଠଉଛୁ ତୁ କଲ କରିଦିଅନ୍ତୁ।
ନା କଲ ସେ ଉଠଉନାହାନ୍ତି।
କ ମାନେ କଲ୍ ବି ଉଠାଉନି ସେ ତୋର?
ନା ମୁଁ ଆଉ କଲ କରିନି ଏଇ ମେସେଜ କଲା ପରେ ଯେମିତି ସେଠି କଲାବେେଳେ ମୁଁ କଲ୍ କରିଥିଲେ । ସେ କଲ ଉଠେଇଲେନି ତ ମୁଁ ଆଉ କରିନି ।
ହୁଁ ।
ହେଲା ସିଏ ତାପରେ ବି ଏମିତି କି ମାନେ ମୋତେ ରାଗ ଲାଗେଏଇଥିପାଇଁ ସେ କହିବେ ମୁଁ ଯିବି ମୁଁ ଅନେଇଥିବି ଅନେଇଥିବି ତାପରେ କହିବେ ମାନେ ଯିବିନି ହେଲା। ତ ମାନେ କି କରିବେ? ମାନେ ସେଇଥିପାଇଁ ମୁଁ କହେ ଆଶା ହିଁ ରଖିବିନି ଏକ୍ସପେଟସନ ରଖି ରଖିଲେ ସିନା ଆ ହେଲା କଷ୍ଟ ହବ। ହୁଁ। ତ ସେଇ ପାଇଁ ଏତେ ଆଶା କରିବି କେନେଏତେ କଥା ହବ କେ ତାଙ୍କ ମନରେ ସେ ଆସିବେ ନହେଲେ ନାହିଁ ଆଉ ତାଙ୍କୁ ତାଙ୍କୁ ଏଇ ଜିନିଷଟା କଷ୍ଟ ଲାଗୁଛି। ମାନେ ମୁଁ ଏତେ କଷ୍ଟ କଲି ସେଇଟା ନାହିଁ। ତାଙ୍କ କଷ୍ଟ ଲାଗୁଛି ମୁଁ ଏଠିକି ଥରେ ହେବି ସେଠିକି ଥରେ ହେବି ହଁ ଠିକ ଅଛି। ମାନେ ମୁଁ କହିବା କଥା ତୁମର ସେଠି କିଏ ଅଛି? ଯେ ତମେମାନେ ସେଠି ମାନେ ବିଶ୍ୱାସ କରିବୁନି ଭାଇ। ମୋ ବାହାଘର ଦୁଇ ବର୍ଷ ହେଲାଣି ମୁଁ ଗୋଟେ ଦିନ ବି ଦେଖିନି ମାନେ ମୋତେ ବାହାଘର ଦଶ ପନ୍ଦର ଦିନ ଯାହା ଗୋଟେ ଦେଖିଥିଲି ତାଙ୍କର ମା ପୁଅଙ୍କର ବଣ୍ଡିଙ୍ଗ ନହଲେ ବିଶ୍ୱାସ। ତାମାନେ ଇଏ ମୁହଁ ଫୁଲେଇ ଥିବ କି ସେ । ତାଙ୍କ ଭିତରେ ନା କଥାବାର୍ତ୍ତା। ଯଦି ବିି କଥାବାର୍ତ୍ତା ହେବେ ।ସେମାନେ ଖାଇବା ପିଇବା ଭଲ, ମନ୍ଦ ସାଙ୍ଗରେ ସେଟାବି ନାହିଁ।
ଯିଏ ଯାହା ବସିିକି ଖାଆନ୍ତିନି ସାଙ୍ଗରେ।
ତାଙ୍କ ତ କଥାବାର୍ତ୍ତା ତ ଅଧା ଟାଇମ ରେ ହୁଅନ୍ତିନି। ସେ ଗୋଟେ ମା ହିସାବରେ ପୁଅ ସହ କେମିତି ନ କଥା ହେଇକି ଗୋଟେ ଗୋଟେ ଘରେ ରହୁଛନ୍ତି ।ସେ ଭାଇ ଜାଣିଛନ୍ତି ହେଲା ତାପରେ ତାଙ୍କ ତ କେବେ ବିି ଖାଇବା ପିଇବା କଥା ସେ ବୁଝନ୍ତୁ ହିଁ ନାହିଁ। ଯେ ମୁଁ ଗଲା ଦିନଠୁ ମୁଁ ହିଁ ବୁଝେ ଠିକ ଅଛି। ସେ ରାତିରେ ଆସିବେ ଖାଇ କର କଣ କରିବେ? ସେ ଏକଲା ହିଁ ନା ତ ସେଇଠି ମାନେ ରା ରାତିରେ ଯୋଉ ସେ ଯାଉଛନ୍ତି, ହଉ ଦିନରେ ଗଲେ କି ଅଲଗା ଟାଇମରେ ଗଲେ ହଉ ଠିକ ଅଛି। ଯୋଉ ରାତିରେ ବି ଯାଇକି ବି ନା କଣ କରିବେ? ଯିଏ ଯାହା ରୁମରେ ତ ନଅଟାରୁ ଶୋଇ ପଡନ୍ତି ।ଠିକ ଅଛି ସେ ତାଙ୍କର ଆ ସେ ରୁମ ରେ ଏକଲା ହିଁ ଥାନ୍ତି। ଯଦି ବାହାରୁ ଖାଇକି ଯାଇଥିବେ ତ ଯାଇଥିବେ। ଆଉ ନହେଲେ ଯଦି ଏଠିକି ଆସିଥିବେ ତ ଆସିଥିବେ ନ ତାଙ୍କ କଣ କହନ୍ତି ସିଏ ଜାଣନ୍ତି ହେଲା । ଯଦି ବି ସିଏ ସେଠି ଖାଇବେ ତାହେଲେ ନିଜେ ବାସନ ବାଡି କାଢି ଆଣିକି ନା ବାଡି ବୁଡାକି ଖାଇବେ। ତାକୁ ଗୋଟେଇ କିନା ରଖିବେ, ସେଠି ପୋଛା ପୋଛା ମାରିବେ ଇ କର ଏମତି ସୁତୁ ଦିନେ କା ଆଉ ମୁଁ ନଥିଲା ଆଉ କଣ କରିବ, ନିଜେ ହିଁ କରୁଥିବେ। ନହେଲେ ବାହାରୁ ଖାଇକି ଯାଉଥିବେ। ପ୍ରାୟତଃ ସିଏ ଘରେ ରାତି ରାତିରେ ଖାଉ ନଥିବେ ବାହାରେ ଯା। ନା - ନା ମୁଁ ଥିଲା ଆଳକୁ ନାଇଁ ନାଇଁ ମୁଁ ଥିଲା ବେଳେ ଖାଏ ।ମାନେ କଣ କହିଲ? ନୂଆ ନୂଆ ମୁଁ କହୁନଥିଲି। ଦି ରାତିରେ ସାଢଡେ ସାଡେ ଥିବେ ହେବେ ସେବେ ଏଇ ଜିନିଷ ପାଇଁ ବା ତୁଣ୍ଡ ଅଶାନ୍ତି ହେଇଥିଲା, ତାପରେ ପରେ ସେଇ ଜିନିଷ ଚେଞ୍ଜ ଘରେ ସେ ଖାଆନ୍ତି ।ଯେତେ ଯା ହେଲେ ବି ରାତିରେ ଆସିବ ଘରେ ଖାଇ ନହେଲେ ମୁଁ ହେଲା ବାଟିକରେ। ଆଉ ଗୋଟେ ଜିନିଷ ଦିନ ସାରା ଭିତରେ ଏପଟ ସେପଟ ହେଲେ ରାତିରେ ଗୋଟେ ହି ସେଇଥି ପାଇଁ ହେଲା ଯେ ହଁ ଗୋଟେ ସାଙ୍ଗରେ ବସିକି ଖାଇବା କି କଣ କରିବା? ହେଲେ ମୋର ମାନେ ମାନେ ମୋର ଗୋଟେ କିଛି ନାହିଁ। ହେଲା ତୁମେ ସବୁବେଳେ ବାହାରେ ବାହାରେ ରହିବ। ମୁଁ କଣ ତୁମ ଘର ଲୋକଙ୍କୁ ବାହାଇଛି ନା ତୁମକୁ ବାହା ହେଇଛି?
ହୁଁ- ହୁଁ - ହୁଁ - ହୁଁ।
ଏଇ ସବୁ ଜିନିଷ ତ ବି ମୁଁ କହିଥିଲ ଶାନ୍ତି ତାରମୋର ଝଗଡା ହେଇଥିଲା ।ସେଟା ମାନେ ବହୁତ ଜୋରରେ ଝଗଡା ହେଇଥିଲା। ସେ ଥରେ ହିଁ ହେଇଥିଲା ହେଲା। ତ ସେତେବେଳକୁ ତା ପରଦିନକୁ ଲିଲି ଦେଇ ଆସିଲେ ।ଆସିକି ମାନେ ଝଗଡା ଏମତି ସକାଳେ ହେଲା ହେଲା ଦେଇକି ସେ ଆସିଲେ। ଆସିକି ଚାଲ -ଚାଲ -ଚାଲ -ଚାଲ ତୁମକୁ ମୁଁ ତୁମ ଘରେ ନେଇକି ଛାଡ଼ିଦେଇ ଆସିବି ତମ ଏଇଠି ଢେର ପ୍ରୋବଲେ ହଉଛ ଏଇଉଛି ସେ ହଉଛି। ହେଲା ତୁମ ଘର ନେଇକି ଛାଡ ହଁ ମୋ ହାତ ଧରିକିନା ଟାଣିଲେ ହଠାତ୍ କି ନାସିକି ଇଏ ତାଙ୍କର ଫୋନ ରେ କି କହିଛନ ନ କହିଛ ହେଲା ମୁଁ ଜାଣିନି? ଦେଇକିଏ ତାଙ୍କ ସିଏ ଆସିକି ଭାତ ଭୁତା ଟ ଆଣିଲେ ଚାଲ ତମ ଘରେ ନେଇ ଛାଡି ଆସିବୁ ତମେ ମତେ କହିଲେ କି ତୁମେ ଯେ ତାକୁ ସବୁବେଳେ ଅଶାନ୍ତି କରୁଛ ହେଲା ସିଏ ଦିନରେ ତା ସାଙ୍ଗସାଥି ପଳେଇଲା କି କଣ କଲା ତମେ ଶୁଣିକି ଅଶାନ୍ତି, କରୁଛ ସେ ଯେବେ କହୁଛି ସୁଇସାଇଡ୍ କରିଦବ ମୁଁ ଆଉ ଗୋଟେ ଭାଇ କୋଉଠୁ ପାଇବି ମତେ ଏମିତିବୁ କହିଲ ମୁଁ କହିଲି ଓହୋ ତୋ ଭାଇ ରାଗ ହେଇଗଲା ମୋ ସଵାମୀ ମୋର ଆଉ ଆଗ ହେଲାନି।
ମାନେ ଯାହାବ କହୁଛନ୍ତି ତାହା କହି ଦଉଛୁ। ପଟିକି ଯାହା ଆସୁଛି ନାଇଁ ନାଇଁ ତାଙ୍କ ପାଟିକି ଯାହା ଆସୁଛି କହୁ ସ୍ତ୍ରୀ ହେଇ ତ ସ୍ୱାମୀ ବୁଝି ପାରିଲନି ତମେ ଅତି
ହୁଁ ପୁରା ଏନା ପୁରା ପୁରା ତାଡି ଦଉଛ। ନା ଭାଇର ସବୁ ଭଲ ମନ୍ଦ ସେମାନେ ସବୁ ବୁଝୁଛନ୍ତି। ହେଲା ଭାଇ ଖାଇଲା ପିଇଲା ଓ ଭାଇ ରାତି ତିନିଟା ଯାଏ ବୁଲିବ ସେଟା ମେ ଭାଇର ସପୋର୍ଟ ସେ କରୁଛନ୍ତି। ହଉ ଠିକ ଅଛି ସେଇଟା ଯଦି ଠିକ ଜିନଷରେ ସପୋଟ କରିଥାନ୍ତ ମୁଁ ଗୋଟେ ଜିନିସ ଯନ୍ତି ହଁ ନାଇଁ ମୁଁ ଭୁଲ ସେ ଘରେ ଆସିବେନି ଖାଇବେନି ପିଇବେନି ରାତି ରାତି କୁଆଡେ ଯାଇଥିବେ ମତେ ଟେନସନ ଲାଗେ। ଲାଗିବନି। ତୁମେ ତ ତମ ସ୍ଵାମୀକୁ ଧରିକି ନା ଶଉଛ ତୁମେ କୋଉଠୁ ଜାଣିବ ସେଇ ଟେନସନ ଟା କଣ? ମାନେ ମାଇଣ୍ଡରେ ସବୁ ଅଲଗା କଥା ବି ପସେ ନା। ହେଲା କଣ ହେଲା କିସ ହେଲା ନହେଲା ମତେ ବି ଡର ଲାଗେ। ଆଉ ମୁଁ ଦଶ ଥର ଫୋନ କରୁଥିବି ହୁଁ ଦିନେ କଣ ଯେ ଦିନେ ଆମେ ଶୋଇଥିଲେ ହେଲା ଶୋଇଥିଲେ ଇ ଆଙ୍କର କିଏ ଅଛି ନା ନିଦ ହେଇଯାଇଛି ଠିକ ଅଛି ତ ଠିକ ରାତି ଟି ବାରଟା ବେଳକୁ ତାଙ୍କର ଫୋନ ଆସିଲା ମୋର ଏକଯାକକ୍ଲି ମନେ ଅଛି ବାରଟା ବଟା ଏକ ନା ଦୁଇ ହେଇଥାଏ ଠିକ ଅଛି ବାରଟା ବେଳକୁ ଫୋନ ଆସିଲା ଦେଖି ମାନେ ମୁଁ ସେତେବେଳେ କଣ ସୁଇ ନଥିଲି ମୁଁ ଫୋନ ଦେଖୁଥିଲି। ଠିକ ଅଛି ମ ସେଦିନ ନହେଲେ ସବୁଦିନ ବିଶ୍ଵାସ କରିବନି ମୁଁ ଆଗ ଶୋଇପଡିଥିବି ସେ ପଛରେ ଶୁଅନ୍ତି ମାନେ ମୁଁ ତ ବେଡ୍ ରେ ପଡିଲା ମାନେ ମତେ ନିଦ ହେଇଯାଏ ଠିକ ଅଛି ଦିନ ସାରା ମୋତେ ରେଷ୍ଟ ଛୁଏ ରୀନା ତ ଇଏ ତାଙ୍କର ମୋବାଇଲ ଦେଖି ଦେଖିପଛରେ ଶୁଅନ୍ତି କିନ୍ତୁ ସେଦିନ ହିଁ କଣ ହେଇଛି- ଇଏ ଆଗୁଆ ଶୋଇପଡୁଛନ୍ତି ମୁଁ ମାନେ ଚେଇଁଚି ହେଲା ଦେକି ଫୋନ ଟା ଆସିଲା! ଫୋନ୍ ଟା ଆସିଲା ଇ ଉଠିଲେ ଆଉ ବାହାରିଲେ କହିଲେ କି ଏଇଠି ଛକ ପା ପାଖରେ ଆମ ଘର ଛକ ପାଖରେ ଜଣଙ୍କ ଜନ୍ମଦିନ ଅଛି ଆମେ ଏଇ ଛକ ନାହିଁ ଗୁଲେଇ ପାଖରେ ମୁଡା ବିକି! ଗୁଲେଇ ପାଖରେ ହେଲା ଆ ଜୋଉ ପଟେ ସେ ହଁ ଗୋଟେ ସାଙ୍ଗର ଜନ୍ମଦିନ ଅଛି ଆମେ ଖାଲି କେକ୍ ଟା କାଟିଦେଇକିନା ପଳେଇ ଆସିବା ମୁଁ କହିଲି ରାତି ବାରଟାରେ ତମେ ବ ହଁ ଖାଲି କେକ ତ କାଟି ଦେକି ପଳେଇ ଆସିବା ଆଉ ତାପରେ ଗଲେ। ଗଲେ ବାରଟା ବେଳକୁ ଗଲେ କଲେ ଅଧଘଣ୍ଟାରେ ମୁଁ ପଳେଇ ଆସିବି। ମୁଁ କହିଲି ହଉ ସାଢେ ବାରଟା ବାଜିଗଲା। ଗଲେ ଆଉ ସାଢେ ବାରଟା ବାଜିଗଲା ବାରଟା ପଇଁଚାଳିଶି ଗୋଟେ ତ କ ବାଜିଲା ମୁଁ କହିଲି ଘଣ୍ଟେ ଟା ହେଲାଣି କି କେକେ କାଟୁଛନ୍ତି। ଦେଖି ମୁଁ ଫୋନ କଲି ହୋଉ ବାରଟା ବେଳକୁ କହୁଛ ସେମିତି କିଛି ଜିନିଷ ନାଇଁ ଯୋଉ ଗୋଟେ ସନ୍ଧ୍ୟା ହେଇ ଠିକ ରାତି ନଅଟା ଦଶଟା ହେଇଛି ଜଣ ଗୋଟେସେଲି ବେ ଟ କରିଦବ କି ଏଇଠି! କୋଠିକି ଖାଇବ କି କଣ କରିବ ବାରଟା ତ ସବୁ ବନ୍ଦ ଦେଇକି ଗୋ- ଦିଥ ର ବାଜିଲେ ମୁଁ ଫୋନ କଲି ଫୋନ କଲି ଦୁଇଥରରିଙ୍ଗ ହେଲା ତାପରେ ସ୍ୱିଚ୍ ଅପ୍ ହେଇଗଲା! ହେଲା ମା ଦୁଇଥର ରିଙ୍ଗିହେଲାଇଏ ଉଠେଇଲେ ନିତା ପରେ ସୁଇଜ୍‌ ଅପହେଇଗଲା! ତୁମକୁ ସେବେ କେମିତି ଲାଗୁଥିବ କୁହ । ହେଲା ତାପରେ ମୁଁ କଣ କଲି ନା ମୁଁ ଯେବେ ଯାଇକି ଚାଲି ଚାଲି ଗଲି, ସମସ୍ତେ ତ ଶୋଇଛନ୍ତି, ମୁଁ ଯାଇକି ମୁଁ କହିଲି ହ ଇଏ କଣ କହୁଛନ୍ତି କହିଲେ ତୁ ଶୋଇଥା ମୁଁ ମୁଁ ହେଲା ତାଲା ହାଟ ଆଉଜି ଦେଇକି ଯାଉଛି। ହେଲା ମୁଁ ବାହାରେ ଗୋଟେ ତାଲା ପକେଇ ଦଉଛି ମୁଁ ପୁଣି ଖୋଲିକିନା ଭିତରକୁ ଆସିବି। ଇଏ କଣ କରୁଛ? ତିଇନା ସେ ଯୋଉ ମଝି କବାଟ ଟା ମାନେ ଯୋଉଟା କି ମା ରୁ ମାନେ ଯୋଉଠି ଗାଡି ଫାଡି ର ରହେ, ସେଇ ସେଇ କବାଟ ଟା ବନ୍ଦ କରିଦେଇକି ପଳେଇଛନ୍ ମାନେ ମୁଁ ମେନ କବାଟ ତ ଯାଇ ପାରୁନି ମଝି କବାଟଟା ବନ୍ଦ କରି ଦେଇଛନ୍ତି। ହେଲା ତାପରେ ମାନେ ସେ ଟା ଖୋଲିଲେ ସିନା ମୁଁ ମେନ୍ ଗେଟ୍ କୁ ମେନ୍ ଗେଟ୍ ପାଖକୁ ଯିବି। କି ତାପରେ ମୋତେ ତ ଆଉ ନିଦ ନାଇଁ ମୋତେ ତ ମାନେ ସେତକୁ ଦୁଇଟା ବାଜିଗଲା। ଲାନି ଠିକ୍ ଅଛି ମାନେ ଗୋଟେ ର ଦୁିଟା ହେଇଗଲା ମାନେ ମତେ ଆହୁରି ଟେନ୍ସନ ଲାଗିଲାନି କହିଲି ଗୋଟେ ଲୋକ ଅଧଘଣ୍ଟେ କହିଲି ଗଲା। ତାର ଫୋନ୍ ସ୍ଵିଚ ଅଫ ମୁଁ କଣ୍ଟିନୁ ମୁଁ ମାନେ ମୁଁ ଦେଖୁଛି ଫୋନ୍ ସ୍ୱିଚ ଅଫ୍ କହୁଛି । ବାକି ମୁଁ କଣ୍ଟିନ୍ୟୁ କାଣ୍ଟିନ୍ୟୁ ଫୋନ କରି ହି ଚାଲିଛି, କରି ହି ଚାଲିଛି ଫୋନ ସ୍ଵିଛ ଅଫ୍ ସୁଇଚ୍ ଅଫ୍ ତ କି କରିବି? ତମେ ଲାଷ୍ଟ ଏମିତି ଖଟରେ ମୁଁ ବସିଛି ହେଲା ବସିକି ଏମିତି ମୋବାଇଲ ଦେଖୁଛି।